ହୁଁ ହ୍ୟାଲୋ
ହ୍ୟାଲୋ
ହୁଁ କନ୍ କରୁଚ
ଏଇ ବସିଛୁ ଆଉ ତମେ କଣ କରୁଚ
ବସିଚି ରେଷେଇ ବସେଇଛି ଭାତ।
ଓହୋ ରୋଷେଇ ଚାଲିଛି ଏବେ
ହଁ ଭାତ ଅନାକେ ରେଷେଇ ଆରମ୍ବ ହେଲା ଆଉ ସାଢେ ଦିଟା ବେଳକୁ ଆସିବେ କାମରୁ ଖାଇବେ ଆଉ।
ହଁ ହଁ କାମ ରୁ ଆସିଲେ ସବୁ ଖାଇବେ କଣ କଣ ସବୁ ଆଇଟମ କଲଣି
ହଁ ଡାଲମା ହେଇଚି ଆଉ ଗୋଟେ ହଁ ବାଇଗଣ ଟମାଟ ଆଳୁ ସବୁ ମିଶେଇ ଗୋଟେ ଦଳା ଦୁଳି ହବା ପାଇଁ ଯୋଗାଡ କରିଦେଇଛି। ବଡି କୁ ଭାଜି ଦେଇଛିି ମିକ୍ସଚର। କାକୁଡି ସେ ଗୋଟେ ଆଇଟମ୍ ତାପରେ ଭଜା ହବ ଶାଗ।
ହଁ।
ବାଇଗଣକୁ ଚେକ୍ କରିକିନା ଭଜା ହବ।
ହଁ। ହଁ ହଁ।
ହୁଉ ଏତିକି ତ କରେ ଏ ମୁଁ ଏକାଏନାକେ ଅଛି ସିଏ ଆସିବେ ସାଢେ ଦିଟା ବେଳକୁ ଗୋଟେ ମେ ଖାଇବେ ଆରେ ରାତିକି ପୁଣି କଣ ପ୍ରୋଗ୍ରାମ ହବ ଆଉ ଛତୁ ଫତୁ ଅଛି କରାହେବ ଆଉ।
ହୁଁ ହୁଁ ମା ଝିଅ ବୋଧେ ସ୍କୁଲ ଯାଇଚ ଭାରି।
ହଁ ଝିଅ ତାର ସକାଳୁ ଆଜି ଶନିବାର ନା ଆଜି ମର୍ଣିଂ କ୍ଲାସରେ ଯାଇଛି ଭାରି
ଓହୋ ସାଢ଼େ ଏଗାର ବସ ଆସିବେ ଆଉ।
ହୁଁ ହ ହ ରୋଷେଇ ବାସ ସଇଲାନି?
ହଁ ରୁଷେଇବାସ ସବୁ ସରଲାଣି ଯୋଉ ଭାତ ଅ ହେଇସାଇଲାଣି ଆଉ ଡାଲି ଆଉ ଖଟା ଆଳୁ ଭତ୍ତା ଏମତି କରିଦେଇଛନ୍ତି କରା ହଉଛି ଆଉ, ଚାଲିଛି ରୁଷେଇ ମୋ ଭଉଣୀ କରୁଛି ରୁଷେଇ ଆଉ ଚା ସେ ତାର କରୁଛି ରୁଷେଇ
ଆଉ ତମର
ଆଁ
ତମଆଡେ ଗରମ କେମିତି ହଉଚି?
ହଁ ଗରମ ତ ଜୋରେ ହଉଛି ଏଇ ଭାଇ ରିଗିରିଗିଆ କରୁଚି ମୁଁହ ହାତ ଯେମିତି ଜଳି ହୁଡି ଯାଉଛି।
ହ ମାନେ ଖରା ଟା କଣ କହିଲ ପୁରା ଧଳା ହେଇ ପାଣି ଖରା ଟା ହଉଛି ନା ବେଶୀ ଗରମ ହେଉଛି।
ହଁ ବା ବା ଫୁଣି ଯୋଉ ଏଥିରେ ଗର ବେଶୀ ଖରା ନାହିଁ ଏତେ ଦି ଅଳ୍ପ ଖରା ଗିରିଗିରିଆ ବହୁତ କରୁଛି। ଏତେ ଗରମ
ଆହୁରି ହବ ଅନ୍ନ ପୂର୍ଣ୍ଣମା ବାସୀ ଠୁ ଆରମ୍ଭ ହେଇଯିବ ପୁଣି ଅନ୍ନଶୂଳ ଗୁଳୁଗୁଳି।
ହଁ ପା ବହୁତ ଗରମ ହବ ବା ଏଇ ବର୍ଷା ବି ହଉନିଆଡେ ବର୍ଷ ବର୍ଷା ହଉଛି ୟାଡେ ଟିକେ ବର୍ଷା ନାହିଁ।
ହଁ ଆମର ବି ଅପଟରେ ହେଇନଥିଲା ଚାରି ପାଞ୍ଚ ଦିନି ହେଲାଣି କାଲି ଟିକେ ଝିପିର ଝିପିର ପକେଇଦିଆ ଆଜି ତ ଖାଲି ବାମ୍ଫ ଉଠୁଛି।
ହଁ ପା
ଯଦି ବର୍ଷା ଟା କଣ କହିଲ ଜୋର ଯଦି ହବ, ତାହେଲେ ବର୍ଷା ଟା ଟିକେ ମାନେ ଥଣ୍ଡା ଲାଗନ୍ତା।
ହଁ।
ଛିଞ୍ଚି ଦଉଛି ପାଣି ଛିଞ୍ଚିଲା ଭଳିଆ ଯେ ଆହୁରି ମାନେ ଦେହ ମୁଣ୍ଡ ଜଳି ଯାଉଛି ଆଉ।
ହଁଅ
ଆଉ ତମ ଆଡେ କଣ? ଚାଷ ବାସ ସବୁ କଣ କରୁଛ ମାନେ ଧାନ ଚାଷ ତ ଏଇ ଟାଇମିଟା, ଏବେ ତ ଧାନ ଚାଷ ଟାଇମି
ହଁ ହଁମ ଧାନ ଚାଷ ହେଲାଣିି। କଲେଣି ସବୁ ଆମର ଅ ସବୁ ଭାଗୁଆରୀ ଯାହା ଯେତିକି ଦିଆ ହେଇଛି ହେଇଛି ଆଉ ଆମର ବହୁତ ବିଲ ଆମର ବହୁତ ଜାଗା ବାଡି ଆମର ଏକରେ ଜାଗା ଆଉ ଏକରେ ଆମର ଏକରେ କିଣିଛୁ ଜାଗା। ଆଉ ସବୁ ଚାଷ ହେକର ଜାଗା ସବୁ ଭାଗୁଆରି ଦିଆ ହେଇଛି ଆଉ ଏକର ଚାଷ ଆମ ନିଜର ଚାଷ କରୁଛୁ। ଯେ ଆମର ବାପା ବାହାରୁ ଜଣେ ନିଜ ମୋ ମାମୁ ଟ୍ରାକ୍ଟର ଯୋଉ କିଣିଛନ୍ତି ଯେ ତାଙ୍କୁ କହିଥିଲେ ସେ ପୁରା ଅଁ ଚାଷ କରିଦଉଛନ୍ତି ଧାନବ ବୋଉ ଏବେ ଗଲା ବୁଣିକି ଆସିଲା ଧାନ ବୁଣି ଦେଇକି କାଲିରୁ ତାର ହବ ତ ଯେତିକି ଫୁଣି ହେଲେ ବାବା ଫୁଣି ଆସିକି ଆଉଥରେ ଦେଖିଯିବେ ପାଣି ହୁଡା କାଟିବେ ପାଣି ବର୍ଷା ପାଣି ହେଲେ ହୁଡା ଡ଼ାକୁ ତାକୁ ବାଗେଇ ସବୁ ବାଗାବୁଗି କରିକି ନହେଲେ ଆଉ ହବନି ନା
ହୁଁ।
ଆଉ ସାର ଫାର ଆସିନି ବାପା ସାର ଆଣିକି ରଖିଦେଇକି ମାମୁଁ ସେଠି ଯୋଉିଠି ଆମର ଚାଷ ହଉଛି ରଖି ଦେଇଥିବେ ସେଠି ଗଲେ ପୁଣି ହଠାତ୍ କି ବର୍ଷା ପକେଇଲାଡୁ ପା ମାନେ ପାଣି ହେଲାଡୁ ସାର ପକେଇବେ। ଆଉ ଏମିତି ଚାଲିଛି ଆଉ।
କଣ କରୁଛନ୍ତି?
ଆଁ
ବାବା କଣ କରନ୍ତି?
ମୋ ବାବା କ୍ରେନ୍ ଅପରେଟର।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
ଆଜ୍ଞା।
କୋଉଠି ରହୁଛନ୍ତି?
କେଉଁଝର।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
ସେ କ୍ରେନ୍ ଅପ୍ରେଟର କେଉଁଝର ଆଉ ସି ସିରେ ଅଛନ୍ତି ଆଉ।
ହ ହ।
ଆ ସେ ହଠା ରହୁଛନ୍ତି। ଯେ ହେଇଥିପ ଆମର ଯା ଏକରେ ସବୁ ଭାଗୁଆରୀ ଦେଇେଇଛୁ ବିଲ ବାଡି ସବୁ କିନ୍ତୁ ସେ ତାର ଭାଗୁଆରୀ ସେତିକି ଆମର ଭଲ ଧାନ ହଉଛି ପାଞ୍ଚ ଭାଇ ନା ଆମ ସମସ୍ତେ। ତ ସେମାନଙ୍କ ସବୁ ଭାଗ କରିକି ନେଉଛନ୍ତି ଆମ ଗାଁ ବିଲ ଆଉ ଆମ ଅଲଗା ଯାଗ ବିଲ ବାଡି ସବୁ। କିିଣିଚୁ ଅଲଗା ଚାଷ ପାଇଁ ଆମେ ଯୋଉଟୁ ଜାଗା କିଣିଛୁ ଘର କରିବୁ ବୋଲି ଆଉ ସେଠି ସବୁ ବିଲ ବାଡି ବି କିଣଛୁ। ଆଉ ସେଠି ଯା ଧାନ ରୁଆ ହଉଛି ସେତିକ ଧାନ ଆମର ହେଇଯାଉଛି। ଆମର ଏତିକି ଧାନ ଚାଷ ହଉଛି ବୋଲି ଆମେ ଟିକେ ଖାଇବା ପାଇଁ ଚାଉଳ ଏଥର ମୋ ବୋଉ ଚାଉଳ କରିୁଥିଲା ଧାନ ବିକା ହେଇନି ଆଉ ଧାନ ବିକିବାକୁୁ ପୁଣି ବି ନାହିଁ ଆମର। ଆଉ ଯଦି କହୁଛି ଆମର ଖାଇବା ପାଇଁ ହଉଛି ଆଉ ଅରୁଆ ଚାଉଳ ପାଇଁ ଆମର ବେଶୀ ଦରକାର ହଉଛି ଅରୁଆ ଚାଉଳ।
ଅରୁଆ ଚାଉଳ ଟା ତ ଘରେ ସରି ମେନ ଅରୁଆ ଚାଉଳ ଆଉ ଆମର ସେମିତି ଧାନ ପା କରିବା କରୁଛି।
ହଁ।
ଆମର ସେପଟ ରେ କଣ ଧାନ ମାନେ?
ଆମର ହଉଛି ଏକରେ କଳା ଚମ୍ପା।
ଓ ହୋ।
କଳା ଚମ୍ପା ହଉଛି ଆଉ ଆମର ଆଉ କଳା ଚମ୍ପା ଆଉ ଛୋଟ ଧାନ। ଆଉ ହଉଛି ଆମର ଏଠି ହଉଛି ଏ ଆଉ କି ଧାନନ୍ତ ଗୋଟେ କହୁଛନ୍ତି ସେଇଟା? କଳାଚମ୍ପ ଆଉ ସ୍ଵ ସ୍ଵର୍ଣ୍ଣ ସ୍ଵର୍ଣ୍ଣ।
ହଁ।
ଆଉ ହଉଛି ଆଉ ଗୋଟେ ହଉଛି ଅ ନିଆଁ ଫୁଟାଣି ଧାନ।
ଆଉ ଯୋଉ ମୁଗ ବିରି ହେରା?
ହ ହଁ ମୁଗ, ବିରି, ଚଣା କରାହଉଛି ଚଣା ତ ଏଇନି ଟାଇମ୍ ନାଇଁ। ଚଣା ଟାଇମ୍ । ହଁ ଧାନ ଟାଇମ୍ ଚାଷବାସ ଏନ ରୁ ତଳି ସବୁ ରୋଇବେ ମାମୁହଁର ସବୁ ତଳି ରୁଛନ୍ତି ମାନେ ଆମର ସବୁ ତଳି ହଁ। ତଳି ସବୁ ତଳି ଯୋଉ ମାନେ ତଳି ରହୁଛନ୍ତି ତା ମାନ ଟିକେ ଭଲ ଧାନ। ତଳି ସେମାନେ ମୂଲିଆ ଲଗେଇବେ ତଳି ହଁ ସେମାନେ ତଳି ରୁଇବେ। ଆଉ ତଳି ରୋଇ ସାରିଲା ପରେ ତାକୁ ପୁଣି ଖେଳେଇବେ ବାଛା ହବ ଖେଳଆ ହବ। ବାଛଆ ବାଛୁଆ ହବ ସାର ପଡିବ ଆଉ ଏରା ସବୁ କରିବେ ଆପଣଙ୍କୁ ଥରେ ଥରକୁ ଥରେ ଥରକୁ କରିବେ। ପୁଣି ପାଣି କାଟିବେ। ପାଣି ଯିବା ପାଇଁ ପାଣି ପୁଣି ମାନେ ସବୁ ବିଲ କାଟିକି ନେଇଯାଉଛନ୍ତି ନା। ଆଉ ସବୁ ପାଣି ପଡିବ ଆଉ ଏମିତି ଆଉ
ଆଉ ତମର ସବୁ କିନ୍ତ୍ କରୁଛନ୍ତି? ତମ ଆଡେ ସବୁ କେମିତି କରୁଛନ୍ତି?
ଆମର ବି ଏପଟରେ ମଣିଷ। ଆମର ଏଇ ଯୋଉ ବୁଣା ଧାନ ନାହିଁ ଆମର ସବୁ ରୁଆ ଧାନ। ତା ତାଳ ତଳି ପକେଇ ଦଉଛନ୍ତି। ତଳେ ପକେଇକି- କି ନା ମାରି କି ତଳି ମାରିକିନା। କରୁଛନ୍ତି ମଣିଷ। ଗାଁରେ ମେସିନି ନାହିଁ। ମେସିନି କରୁନାହାନ୍ତି।
ଓହୋ ଆମର ପାଇଁ।
ହଁ ଆମର କିନ୍ତୁ ବୁଣା ଧାନ ଆମର ତ ମୋ ବାବା ରହୁନାହାନ୍ତି ଆଉ କିଏ ମୂଲିଆ ଲଗା ମୂଲିଆ ଲଗେଇକି ମାନେ କର। ଆଉ ଏତିକି ଆମର ବୁଣି ଆମେ ବୁଣି ଦଉଚୁ ଟିକେ ଆଉ ବୁଣି ଦଉଚୁ ଆଉ ଯୋଉ ବିଲ ରହୁଚି ଅ ଯୋଉ ସବୁ ଜୁ ଆଜିି ଗୋଟେ ବିଲ ରହି ଯାଇଚି ତ ହେଟା ଆମର ତଳି ଦେଇ ଦଉ ତଳି ପକଉ। ଆମର ଏଠି ଆମ ଗାଁ ରେ ଜାଗା କିଣା ହେଇଚି ଆଉ ଆମର ବାଙ୍ଗୁରରେ ଜାଗା କିଣା ହେଇଚି ଆଉ ଆମର ଗଡପ ପଳାଶୁଣୀ ରେ ଜାଗା ଅଛି ସବୁ ଆଡେ ଜାଗା ଅଛି। କିଣିଚୁ ସବୁ ଆଉ।
ଏବେ ଯୋଉ ଜାଗା କିଣିଚ ବିଲ ବାରି ସହ କକା
ହଁ ବିଲବାଡ଼ି ଡି ବିଲ ଆ ଏଠି ଯୋଉ କିଣୁଚି ବାଙ୍ଗୁରାରେ ସେଇଟା ହଉଚି ଗୋଟେ ଏକର। ଜମି ବିଲ ଜାଗା ହଉଚି ଅଡେ ଛଅ ଗୁଣ୍ଠୁ ଆଉ ବିଲ ହଉଚି ଆଉ ସବୁ ତିକ ବିଲ ଆଉ। ଆଉ ଏକର ତ ଆମର ବୋହୁତ ତ ବିଲ ଅଁ ଯୋଉ ଅଛି ବାହାଡପାଳ ଲାଇନ୍ ଆମର ସ କଙ୍କଡା ହାଡ଼ ଲାଇନ୍ ସବୁ ବହୁ ବିଲ ବୋଉତ ଆଉ ଗୋଟେ ଏବେ ଲ କେସ୍ ଲଢା ଚାଲିଚି ସେଟା ଆସିବ ଦଶ ଏକର ଜାଗା ଖାଲି ସେଟା ଆସିବ।
ସେପଟର ଲାଇନ୍ ମୁଁ ଶୁଣିଚି ସେପଟ ଲାଇନ୍ ବିଲ ବେଶୀ ନା? ସେଇ ଯୋଉ କହିଲ ତମେ ମ୍ ଯୋଉ ହୁଁ ବାର ପାର ଲାଇନ୍
ଇଆଡେ ବହୁତ ବିଲ ଏଡା ଆମର ଜଣେ ମହାନ୍ତି ମାନେ ସବୁ ନେଇଯାଇଛନ୍ତି ଯେ ହେଟା ଆମର ବିଲ ଲଢା ଚାଲିଚି ଲଢେଇ ସେ ଲଢ଼ିକି ନା ତ ଆଣିବା ପାଇଁ ଯେ କେସ୍ ଆମେ ଫା ଡିଗ୍ରୀ ବି ପାଇଚୁ ଯେ ହେଲେ ଆଉ ଅଳ୍ପ ମାନେ ଟିକେ ଅଛି ଆଉ। ଯେ ହେଟା ସବୁ ସରିଗଲେ ଆମର ଜାଗା ଟା ଆମର ହବ ଆଉ। ଦଶ ଏକର ଜାଗା ହେଟା ଆଉ। ପୁରା ଚାଷ ବାସ କଲେ ବି ଆମେ ବହୁତ ସେଥିରେ ଆମର ପାଇବୁ ଚିହ୍ନା ନୁହୁଯେ ଆମର ସେଇଟା ଟିକେ ଉଁ ପାଞ୍ଚ ଭାଇ ମାନେ ସବୁ ଏକାଠିକି ହେଲେ ସିନା କଣ କରିବୁ ନହେଲେ ଆମର ଧାନ ଯଦି ସେଥିରେ କରିବୁ ଖାଲି ଗୋ ପଇସାରା ଖାଲି ସେଠି ପାଣି ଜାଗା ଟା ପୁରା।
ପୁରା ମାନେ କଣ କହିଲ ଧାନ ପାଇଁ ଠିକ ମାନେ ଇଏ ଜାଗା ଉର୍ବର ଜାଗା ଆଉ।
ହଁ। ବହୁତ ଧାନ ହେଲେ ଆମେ ଥରେ ଧାନ ବୁଣିଥିଲୁ ମାନେ ସେମାନେ ତ ତାଙ୍କ ଅନୁସାରେ ଆମର ଧାନ ବୁଣା ହେଇଥିଲା ତ ଧାନ ଧାନ ଯୋଉ ବୁଣା ହେଇଥିଲା ବ ବଢିଆ ଧାନ ହେଇଥିଲା ଭାଇ ପାଞ୍ଚ ଭାଇ ମାନେ ମନ ଖୁସି କରିକି ନେଇଥିଲେ। ଆଉ ପୁଣି ତ ହେରା କେଶ୍ ବାସ୍ ହୁଡ ଯେ କେହି ମୁଣ୍ଡ ଖେଳୋଉ ନାହାନ୍ତି ମୋ ବାବା କେତେ ମୁଣ୍ଡ ଖେଳକି ଚାଷ ବାସ କରିବେ। ଆଉ ସେ ଚାକିରି କରିବେ ଆମ ମାମା ପେ ଟ ବସିବୁ ନା ଆଉ ଏଇ ଚାଷରେ ପାଞ୍ଚ ଭାଇ ପା କହନ୍ତି ପାଞ୍ଚ ଭାଇ କାକୁରି ବାରି। ପାଞ୍ଚ ଭାଗଆାରୀ କାକୁରି ବାରି ଆ ମୁଁ ଆମର କଣ ଦରକାର ପାଞ୍ଚ ଭାଇ ସେ ତାଙ୍କର ଖାଇଲେ କେତେ ସେ ତାଙ୍କ ପିଲା ଛୁଆ ପାଇଁ ସେମାନେ ବୁଝୁଚନ୍ତି ଆମେ ଆମ ପିଲାଛୁଆ ଆମେ ଆମର ଭାଇ ଭଉଣୀ ତିନ ତିନି ଜଣ ଆଉ ପୁଣି କୋଉଠୁ
ଆମା ନିଜ ନିଜ ପାଇଁ ନିଜେ କରିବନି ଆଉ କିଏ ଇଏ କାହାକୁ ଆଜିକାଲି କିଏ କାହାର କହିଲ?
ହୁଁ କିଏ କାହାର ଯିଏ ଯାହାକୁ ସାହାଯ୍ୟ କଲା ଆଉ ପାଞ୍ଚ ଅ ପାଞ୍ଚ ଭାରି କୁ କିଏ ଏତେ ଚାଷ କରିକି ଆଉ ମୋ ବାପା ଫୁଣି ଏକୁଟିଆ ଆସିବେ ମୋ ବାପା ରହୁଛନ୍ତି କେଉଁଝର କେଉଁଝରରୁ ଆସିବେ ସେ ଚାଷ ତମର କରିବେ ଆ ଯାହା ଯେତିକି ଆମର ଭାଗୁଆରି ମୋ ବାପା ଯେତିକି ଚାଷ କରିପାରିଲେ?
ଏଇରା କାମ ନୁହଁ ତ
ହେଇଟା ବୋଲି ହେଁଇଟା ପାଇଁ ବାବା କହିଲେ ସେ ତାଙ୍କର ଯେତିକିଛନ୍ତି ଆମର ତ ଏକର ଜାଗା କିଣୁଛି ଆମର ଚାଷ ହଉଛି ଆମ ଯୋଉ ତକ ବି ଚାଷ ଚାଷ ହଉ
ହୁଁ ଆମର ଯେତିକି ହଉଛି ଧେଢ଼ରେ ଆମେ କାହିଁକି ସେ ଭିତରେ ପଶିବା।
ହଁ ହଁ ଆମର ଯୋଉ ତିକ ଏକରେ ଧାନ ହଉ ଭୁ ଭାବରେ ଆମର ବିକିଲେ ବି ବି ଯେତିକି ବେଶୀ ତ ବିକା ହଉନି ଆମର ବେଶୀ ଯାଉଛି ଆମର ଖାଇବା।
ଖାଉଛ ନା ନା ଖାଇବେ ତମର ମେନ ହଉଛି ଶୁଣ ମେନ ପଇସା କୁ ନୁହଁ ମେନେ ହଉ ଯେ ଆମର ଖାଇବାଟା ଯୋଗେଇ ଦେଲା ଆମର ଆଉ କିଛି ଟେନସନ ନାଇଁ ପଇସା କଣ ଆଜି ନଲେ କାଲି ଆସିବ ରୋଜଗାର ଅନ୍ୟ ଯାହା ହେଲେ ବି ଆମର ଇଏ ହଉଛି କିନ୍ତୁ ଧାନ ର ଆମେ ଖାଇବା ଟା ମେନ ଆମର ରଖିବା।
ହଁ ଖାଇବା ଟା ଆମର ଅରୁଆ ଚାଉଳ ବେଶୀ ଯାଉଛି ପିଠାରେ ଯାଉଛି ଆଉ ୟାକୁ ତାକୁ ତାକୁ ଦେ ତାପରେ ସେଇଟୁ ଆମର ମୁଡିକି ବେଶୀ ମୁଡିକି ଯୋଉ ଚାଉଳ ମୁୁଡିକି ଯୋଉ କରା ଯାଉଛି ତ ହେଇଥେରେ ବେଶୀ ଯାଉଛି ସେ ଚାଉଳ ମୁଡିକି ସମସ୍ତେ କହୁଛନ୍ତି ଯୋଉ ଆମକୁ ଦବ ଗଣ୍ଡେ ତାକୁ ଦବ ଗଣ୍ଡେ ଏଇ ଗଣ୍ଡେ ଗଣ୍ଡେ କରି ସରିଲା ଆଉ। ଏଇ ଦିଗରେ ଖରା ଦିଗରେ ସେ ଚାଳ ମୁଡକି ହବା ଆଉ ବର୍ଷା ଦିଗରେ ଆଉ ଏରା ହେବନି ଚାଉଳ ମୁଡୁକି ହଁ ଶୁ ସୁଖେଇକି କି ସେଉଟା ମାନେ ଜନ୍ତୁଣି ପରିକା ଯୋଉ ଚାଉଳମୁଡିକି
ଏଇଥର କଲେ ଦବ ଦିଟା ଆଉ କଣ?
ହଁ ଆଉ ନବୁ ଖାଇବ। ହେଇ ଚାଳ ମୁଡକି ହୋଉଚି।
ଏଇଥିରେ ବେଶୀ ଚାଉଳ ଖର୍ଚ୍ଚ ହୋଉଥିବ ଯାଉଥିବ ଆଉ। ଆ କିଏ କାହାକୁ କିଏ ମାଗିଲେ ଆଉ କଣ ମନା କରିବ କୋହୁନୁ?
ହଁ କାହାକୁ ମାଗିଲେ ବି ମୁଁ ମନା କରେନି ଏମିତି ତ ଯାଚିକି ଦିଏ। ଚାଉଳ ମୁଡକି ଗଣ୍ଡେ କରିଚି ନବ ଖାଇ ମୋ ବୋଉ ହି ଦିଏ ଯାଚେ ମୋ ବୋଉ ଏ ତ ଆଡୁ କୁହେ ସେ ଆଉ ଜାଣିଚନ୍ତି କି ଆଉ ସେ କହ ଟିକେ ଆଉ ତମର ସେ ଯୋଉ ଚାଉଳ ମୁଡକି ଟା ବଢିଆ ହେଇଚି।
ହଁ ଥରେ ଜାଚି କିିନି ଦେଲେ ତାକୁ ଜଣେ ଖାଇଥିଲେ ସେ ଆଉ ଦିନେ ମାଗିବେ। ଆଉ ତାପରେ ସେଇଟା ଜିନିଷ ଟା ହେଇଟା ହୋଉଚି ମଣିଷର ଗୋଟେ ଖୁସି।
ହୁଁ।
ଦବା ନବାର କଣ ଅଛି।
ହୁଁ ଦବା ନବାରେ ଆଉ କିଛି ନାହିଁ କ ଯିଏ ଆଉ ଏବେ ଯାଇଚି ମୋ ବୋଉ ନାହିଁ ଯାଇଚି ଘରେ ସିଆଡେ ତ ତଳୁ ମୁଡକି ଫୁଡକି ଏଇରା ହୋଉଚି ଆମର ଖାଇବା ପାଇଁ ଆମର ଏତିକି ହୋଉଚି ଆଉ।
ଅଂ ହଁ।
ଚାଉଳଟା ଆମର ବୋହୁତ ମାନେ ଗୋରୁଆ ଚାଉଳ ଯଦି ଆମର ବିଲବାଡି ବି କିଣିନଥାନ୍ତୁ ବୋହୁତ ହଇରାଣ ହୋଇଥାନ୍ତୁ ଚା ଅରୁଆ ଚାଉଳ ପାଇଁ।